ହ୍ୟାଲୋ
ହଁ
କଣ କରୁଛ
ଏ ବସିଥିଲି ଆଉ ତମେ
ମୁଁ ଏଇଠି ଅଛି ଆଉ ଛାତ ଉପରେ ବୁଲୁଛି ନାଇଁମ ଖାଇନି ଖାଇବି ଆଉ
ରୋଷେଇବାସ ଶେଷ
ହଁ ରୋଷେଇ ସାରିଲାଣି ରୁଟି କୁ ଅଣ୍ଡା ତରକାରୀ କରିୁଛି
ହଁ ହଁ ଆଉ ଘରେ ସମସ୍ତେ କଣ କରୁଛନ୍ତି
ଘରେ ଶାଶୁ ଶ୍ୱଶୁର ଭାଇ ବସିକି ଟିଭିି ଦେଖୁଛନ୍ତି ମୁଁ ଏଇଟି ଛାତ ଉପରେ ବୁଲୁଛି ଆଉ
ଓ ହୋ
ଆଉ କଣ ଖାଇଥିଲ ଆଜି
ମୁଁ ଖାଇଥିଲି ସେ ସେଇ ସେମ୍ ରୁଟିକୁ ଅଣ୍ଡା ତରକାରୀ ଖାଇଥିଲି
ହଁ ଆଜି କେମିତି ସମାନ ସମାନ ହେଇଯାଇଛି
ଆଉ ତମ ଦେହ ଭଲ ଅଛି
ହଁ ମୋ ଦେହ ଭଲ ଅଛି ତମର
ହଁ ମୋର ବି ଦେହ ଭଲ ଅଛି ଆଜିକାଲି ଅଣ୍ଟା ପେନ୍ ହେଇକି ପେଟ କଣ ହଉଛି ତ ନହେଲେ ଦେହ ଭଲ ଅଛି ମ
ହ ହ ହଁ ଶୁଣିଲେ ତମକୁ କୋଉ କୋଉ ପିଠା କରି ଆସେ କହିଲ
ମତେ ମାନେ ଭଲରେ କରିଆସେ ଦେଖ ଚକୁଳିଟା ବରା ଇଟିଲି ଆଉ କା କାକରା ଟା ଥରେ ସେମିତି କରିଥିଲି ଟ୍ରାଏ କରିଥିଲି ସେତିକି ହିଁ ଆସେ ଆଉ କିଛି ଆସେନି ପିଠା
ପୁରା ପରଫେକ୍ଟଲି ଏତିକି ଆସେ ନୁହେଁ
ହଁ ପରଫେକ୍ଟଲି ଏତିକି ନାଇଁ ମୁଣ୍ଡା ଜାଣିନି ଶିଖିନି କି କେତେବେଳେ କରିନି ଶାଶୁ କରନ୍ତି ତ ମୁଁ ଆଉ କରିନି କି ଦେଖିନି କି ଶିଖିନି ବି
ହଁ
ହୁଁ ଆଉ ତମ ଦେହ ଭଲ ଅଛି ଆଉ ମମି ବାପା ଫୋନ କରିନାହାନ୍ତି
ଏବେ କଲ୍ କରିଥିଲି ସେ ବୋଧେ ମମି ବ୍ୟସ୍ତ ଅଛି କଣ କଲ୍ ଉଠେଇନି ଭାଇ ସହିତ କଥା ହେଲି ଭାଇ କହିଲ ନା ପଢାପଢି କରୁଛି ତାହେଲେ ରଖିଦେ ପଢ଼ିସାରିକି କଲ୍ କରିବୁ ଆଉ ସେୟା ଆଉ
ତମେ ହେପଟେ ଆମ ହେପଟେ ବାଘମାରି ଜାଣିଛ
ବାଘମାରି କୋଉ ପଟେ
ଏଇ ଯେତେବେଳେ ତମେ ଖୋର୍ଦ୍ଧା ରୁ ବସ ରେ ଆସନି କି ତମ ଗାଁ କୁ ଯେତେବେଳେ ଯୋଉ ଭୁବନେଶ୍ୱର ରୁ ଗୋଟେ ଗାଁଟେ ନାହିଁ ବାଘମାରି ଖୋର୍ଦ୍ଧା ଆଗକୁ ମ ଆହୁରି ରହିବ
ହଁ ବୁଝିଲି ଜାଣିଲି ଜାଣିଲି
ବାଘମାରି ସେଠି ଜାଣିଛ କି ନାଇଁ ଗୋଟେ ବଢିଆ ମନ୍ଦିରଟେ ଯୋଉ ଅଟ୍ରି ଶୁଣିଥିବ ସେଠି ହଁ ସେଠି ଗରମ ପାଣି ମାନେ ଫୁଟେ ପାଣି ତ ଆଉ
ହଁ ପାଣି ଟା ଫୁଟେ ହଁ ଆମେ ଆସିଥିଲୁ ବୋଧେ ନାଇନ୍ଥ କ୍ଲାସ୍ ରେ ଯାଇକି କଣ ଆମେ ଏଠିକି ପିକନିକ ଆସିଥିଲୁ
ସେଠି ଯାତ୍ରା ହଉଛି ମକର ସଂକ୍ରାନ୍ତି କି?
ତମର ତ ଏଇ ଗାଁ କେ ନାଇ ତ।
କଣ?
ତମର କଣ ସେଇ ଗାଁ କେ ନାଇଁ।
ନାଇଁ ତା ପାଖରେ ତା ପାଖରେ ଆମ ଗାଁ ଯ ପାଖକୁ କଳାପଥର ନା ଆମେ ସବୁବେଳେ ଯାତ୍ରା ଦେଖି ଆସୁ ମକର ସଂକ ଦାଣ୍ଡରେ
ଓ ସେପଟୁ ପାଖ।
ହଁ ସେପଟୁ ପାଖ ଆମେ ଆସୁ ଯାତ୍ରା ଦେଖି।
ଆରେ ବାପ୍ ରେ।
ସେଠି ଗରମ ପାଣି ଯାହାର ଚର୍ମ ରୋଗ ଥିବ ସେଠି ଗାଧାନ୍ତି ହେଇଯୋଉ ଗରମ ପାଣି ଯୋଉ ନୁହଁ।
ହୁଁ।
ସେଇଠି ସବୁ ଗାଧାନ୍ତି ଗରମ ପାଣି ରେ ଯାହାହାର ଚର୍ମ ରୋଗ ଥିବ ସେ‌ରେ ଗାଧେଇଲେ କୁହନ୍ତ ଦି ଭଲ ହେଇଯାଏ ବୋଲି ମାନନ୍ତି ଗୋଟେ ଠାକୁରଙ୍କୁ ଆଉ।
ସତରେ ଭଲ ହେଇଯାଏ।
ଲୋକଙ୍କର ବି ପ୍ରାୟ ସେମିତି ଭଲ ହେଇଯାଇଛି। ସେଠି ମାନସିକ କୁଣ୍ଡ ବି ଅଛି ମାନେ ଯାହାର ପିଲା ଛୁଆ ହଉନଥିବ କି ରୋଗ ବ୍ୟାଧି ଯାହା ଥି ଥିବ ସେମାନେ ମାନସିକ କରିକି ଯୋଉ ଗୁଆ ଖୋଜିକି ପା ଖାଆନ୍ତି। ସେଠି ମାନସିକ କୁଣ୍ଡ ବି ଅଛି। ହେଠି ହଟକେଶ୍ଵରଙ୍କ ମନ୍ଦିର ବି ଅଛି ଶିବ ଠାକୁରଙ୍କର।
ହୁଁ ହୁଁ।
ସେଇ ଜାଗା ଟା ସେଇଥିପାଇଁ ତ ପ୍ରସିଦ୍ଧ ଆଉ ହଟକେଶ୍ଵର ମନ୍ଦିର ଅଛି ଭଲ ମନ୍ଦିର ଅଟେ ସେଇଟା।
ହଁ ହଁ।
ସେ ମନ୍ଦିର ଭିତରେ ଥରେ ସୁନାର ନାଗମୂର୍ତ୍ତି ଚୋର ମାନେ ଚୋରି କରିକି ନେଇଯାଇଥିଲେ।
ପାଇଲେ କେମିତି।
ପାଇଲେ ଦେଖ କେମିତି ମାନେ ଠାକୁର ତ ସେମତି କିଛି କାହାର କ୍ଷତି କରିପାରିବେନି ଯେହେତୁ ତାଙ୍କୁ ନେ ହେଇ ଯାଇଛନ୍ତି ସେମାନେ ଚୋରର ଚୋରି କଲା ବେଳେ ବି ଠାକୁରଙ୍କୁ ଡାକନ୍ତି। ଏ ପ୍ରଭୁ ଆମକୁ ରକ୍ଷା କର ସତ କଥା କି ନାଇଁ ତ ସେତେବେଳେ ତ ସା କୁର କିଛି କରିପାରିବେନି ତ ପୂଜାରେ ଯେ ପୂଜା କର ଥିଲା ଯେତେବେଳେ ହଜିଲା ସେଇ ଗଲା ଯିଏ ନେଇଛି ତା ବଂଶ ବୁଡି ଯାଉ ତ ଯେତେଯଉ ଚୋର ଦିଟା ଯାଇଥିଲେ ଜଣଙ୍କର ପୁଅଟେ ମରିଗଲା ଜଣଙ୍କର ପୁଅଟେ କିଛି ଦିନ ଭିତରେ ତାକୁ ସାପ କାମୁଡ଼ିଲା ନା କଣ ମରିଗଲା। ସିଏ ମରିଗଲା ତାପରେ ଏଇଟା ଆଉ ଜଣକ ଯୋଉ ଦି ଜଣ ଯାକ ଚୋର ଯାଇଥିଲେ ଆଉ ଗୋଟେ ଝିଅଟେ ବି ତାର ବି ଝିଅ ଟା ବି ମରିଗଲା ଦି ଜଣ ଯତେବେଳେ ମରିଗଲା ମାନିଲେ କି ନାଇଁ ମାନିଲେ। ମାନେ ଏମିତି ଆମେ କାମ କରିଥିଲୁ ବୋଲି ଠାକୁରଙ୍କର ଆମର ଏମିତି ବଂଶ ନିପାତ ହେଇଗଲା। ତାପରେ ହେଠୁ ଯାଇକି ଦେଇ କି କେତେ ପୂଜା ପାଠ କରିକି ଦେଇକି ନାଗମୂର୍ତ୍ତି ସେଇଠୁ ଆସିଲେ। ଯେତେ ଦେଲେ ବି ଆଉ ତମ ପିଲାଙ୍କୁ ଫେରି ପାଇଲ କି ପ୍ରଥମରୁ ଭାବିବାର ଥିଲା। କିଛି କରିବା ପୂର୍ବରୁ ସବୁବେଳେ ଭାବିବା ଦରକାର। ଏଇନୁ‌ କାଦୁଅରେ ଗୋଡ଼ଟା ପକେଇ ସାରିକି ଖସିବ କି ନାହିଁ ଭାବିଲା ବେଳକୁ ଅଛି କି ଖସି ତ ଯିବ ନା।
ସେଇ ପାଖ ଏରିଆ ଲୋକ ନା
ନାଇଁ ନାଇଁ ସେଇ ପାଖ ଏରିଆ ସେଇ ପାଖ ଏରିଆ ଲୋକ।
ପାଖ ଏରିଆ ବୋଲି ଜାଣିପାରିଲ।
ହଁ। ନାଇଁ ଆମେ କହିବା ଠାକୁର ନାହାନ୍ତି ଠାକୁର ଅଛନ୍ତି।
ଆଉ ନାହାନ୍ତି ବୋଲି କୁ ନା ଆଉ
ସେଆପା ତାଙ୍କ ଜାଗାରେ ସେ ଅଛନ୍ତି। କିନ୍ତୁ ଆମ ଦୁଃଖ ବୁଝୁଛନ୍ତି ନ ବୁଝୁଛନ୍ତି ସେଟା ତାଙ୍କୁ ଜଣା ଆମକୁ ବି ଜଣା। କାରଣ ଆମରକୁ ଆମେ ଯାହା ଡାକୁଚେ ସେ ଶୁଣୁଛନ୍ତି କି ନାଇଁ ଆମର ଫୁଲଫିଲ୍ ହଉଛି ଆମେ ଜାଣୁଛେ କି ନାଇଁ?
ହଁ ଏଇଟା ଟିକେ ଟାଇମ ଲାଗୁଚି ବାକି ଠାକୁର ଅଛନ୍ତି।
ଅଛନ୍ତି। ନହେଲେ ବିଶ୍ଵାସ କରିକି ଲୋକ ଏତେ ପୁରୀରେ ଏତେ ଗହଳି ହୁଅନ୍ତା ତା ନି କି ବରାଳା ବାଲୁଙ୍ଗେଶ୍ୱର ଉଠିକି ଏତେ ଲୋକ ଯାଆନ୍ତେ ନି।
ହଁ ଏବେ ମଝିରେ ମାନେ ଚାଲିଛି ବରାଳ ବାଲୁଙ୍ଗେଶ୍ରୀ। ସେଟା ବ ପ୍ରତ୍ୟେକ ହଁ ପ୍ରତ୍ୟକ
ଏ ଯୋଉ ଗୀତ ନହ ବରାଳ ବରାଳି ଡାକ ଶୁଗଲା ଯୋଉ ରାଜାଙ୍କର ଯୋଉ ଝିଅ ପୁତ୍ର ହୋଇଲା।
ହଁ ସେଇ ତ ସେଇ ଯୋଉ ଶିବଙ୍କର ଆଉ ଗୋଟେ ରୂପ ଆଉ କଣ?
ହଁ। ସେଇଠିକି ମଝିରେ ଆମେ ଥର ଯିବୁ ବୋଲି ବାହାରିଥିଲୁ ଯେ କଣ ଯିବା କଣ ଗୋଟେ ମାନସିକ ରଖିଲେ ଯିବା ଆଉ। କିଛି ତ ମାନସିକ ନାହିଁ କଣ ଯିବୁ ଟିକେ ବୁଲିକି ଆସିବା ଠାକୁରଙ୍କ ଜାଗା ଆଉ।
ହଁ ଆଉ କଣ ଦିଅ ସେଇଠି ଗଲେ ଆପେ ଆପେ ମାନସିକ ହେଇଯିବ।
ଏ ସେଠି ଯେମତି ନୁହଁ ସେଠି ଯେମତି ଯୋଉ ଭାଇନା ଅରା ହଉଛନ୍ତି ସିଏ ତମକୁ ଘୋସାରିକି ନେଇକି ମାନସିକ କରାଇଦେବେ।
ସେଇଆ କର। କିନ୍ତୁ ସେଇଠିକି ଗଲେ ମାନେ ଆ ଏବେ ଏବେ ଯୋଉଠି ବି ଠାକୁରକୁ ଯାଉଛୁ ଦର୍ଶନ କରିବାକୁ।
ଏଇଠି ଦେଖୁନ କଣ୍ଟିଲ ଯାଇଥିଲୁ କଣ୍ଟିଲ ନୀଳମାଧବ ହେଲା କି। କଣ୍ଟିନ ନୀଳ ମାଧବ ତ ଜାଣିଥିବ ଲୋକ ମାନେ ଭାଇ ନା ଘୋଷାଡିକି ନେଇକି ଘୋଷାଡିକି ନେଇକି ତମେ ମାନସିକ କର ତମର ମାନସିକ କର କର ତମେ ମାନସିକ କର ତମର ପୁଅ ହେଲେ ଏଇଆ ଦବ ହେଇଆ ଦବ ମାନେ ମାନସିକ ଟ ଆମେ କରିବୁ ନା ତମେ ମାନେ କରିବ ତାଙ୍କ ମନ ଇଚ୍ଛା ସେ କହି ଯାଉଛନ୍ତି ତମ ବାହାଘର କେତେ ବର୍ଷ ହେଲାଣି ଏନ୍ତି ଏନ୍ତି ଆଉ ତମର କିଛି ପିଲା ପିଲା ଛୁଆ ହେଇଛି ନା ହେି ମୁଁ କହିଲି ନାଇଁ କିଛି ହେଇନି ଆମ ବାଘର ଏବେ ହେଇଛି ଦେଢ ବର୍ଷ ହେଲା ବି ମାନୁଛି। ହେଇନି। ମତେ ବି ବୟସ ବେଶୀ ହେଇନି ମତେ ଏକୋଇଶି ବର୍ଷ ନା ହଁ ହଁ ମାନସିକ କର ଇୟା ହେଲେ ଇ କରିବ ସେଇୟା ହେଲେ ଏଇୟା କରିବ।
ମୁଁ କହିଲି ହଁ ଆମେ ହେଲା ବେଳେ ଦେଖା ଅଛି ଠାକୁରଙ୍କୁ ନିନ୍ଦା କରିବୁନି ହେଲା ବେଳେ ଦେଖା ଅଛି। କିନ୍ତୁ ଆମେ ମାନସିକ କରିବୁ ନା ତମେ ତମ ଆଡୁ କରିଦବ?
ହୁଁ। ତମ ମାନେ କଣ କଣ ମାନସିକ କରିକି ଯିବା ଠାରଙ୍କୁ ସେଇ ତ ନୁ ମେ ଯଉ ମନ୍ଦିରକୁ ଦର୍ଶନ କରିବାକୁ ଯାଉଛ ସେଠି ଦର୍ଶନ କରିବାକୁ କଣ ଆପେ ଆପେ ହିଁ ମନରୁ ବା ବାହାରି ପଡୁଛି ନାଇଁ ପ୍ରଭୁ ମୋର ଏଇଟା ଦରକାର ଏମତି କରିଦବମତି ଏଇ ହଉ ସବୁ ଶୁଣିବେ ନ ଶୁଣ ଶୁଣିବେ ତ ନିହାତି ଭାବରେ। କିନ୍ତୁ ଆମେ ଯୋଉ ଅଭର୍ଯ୍ୟ୍ୟ ହେଇଗଲେ ସେଇଟା ପୁଣି ନା ହେଇପାରିଲୁ ସବୁ ଟିକେ ଧଜ୍ୟା ଧରିବାକୁ ପଡ଼ିବ ଆଉ
ଆଜି ଭଲ ଘରେ ବେଶୀ କାମ ନାହିଁ ଆଜି ଗୋଟେ ଭୋଜି ଅଛି ଏଇ ଗାଁ ରେ ତ ଗୋଟେ ପୁଅଟେ ବାହାହୋଉଥିଲା ଶାଶୁ ଶଶୁର ଭାଇ ସେଠିକି ଖାଇବାକୁ ପଳେଇବେ। କେବଳ ଘରେ ମୁଁ ଏକା ଖାଇବି। ଆଉ ସମସ୍ତେ ବାହାରେ ଖାଇବେ।
ତମେ ଜଣଙ୍କ ପାଇଁ ପୁଣି ରୋଷେଇ କରିବ?
ହଁ ରୋଷେଇ କରୁଛି ନା ଆଉ ମୁଁ ଖାଇବିନି?
ମାନେ ନା ନା ଗାଁ ଗହଳିରେ ଏମିତି ଭୋଜି ଆଣନ୍ତେନି ହେରି ଘରେ
ହଁ ସବୁଥିରେ ଭୋଜି ଆଣନ୍ତି ସେଟା ଟିକେ ଦୂର ବାଟ ତ ମୁଁ କହିଲି ତାପରେ ବର୍ଷା ଦିନ ଭୋଜି ବାହାର ଭୋଜି ପୁରା ମତେ ଏତେ ଭଲ ନୁହଁ ବାହାର ଭୋଜି ବର୍ଷା ଦିନେ ଖାସ କରି ଆଉ କୋଉ ଦିନ ସବୁଦିନ ଚଳିବ। ବର୍ଷା ଦିନେ କଣ କି ପୋକ ଯୋକ ଏଇଗୁଡା ସମସ୍ତେ ଉଡିକି ଯାଇକି ଭୋଜିରେ।
ହଁ।
ମତେ ଟିକେ ଅପରିଷ୍କାର ଲାଗେ ଏଇ ବର୍ଷା ଦିନେ ଭୋଜି ଭାତ ସେଇଥିପାଇଁ ମନା କରିଲି ମୁଁ କହିଲି ନାଇଁ ମୋ ପାଇଁ ଆଣିବନି।
ଆଉ ଭାଇଙ୍କ ସହିତ କଥା ହେଇଥିଲ। ହଁ ଆଜି ବି ବର୍ଷା ହେଇଛି ସକାଳୁ।
ହଁ ବା କାଲି ଜାଣିଛ ରାତିରୁ ବର୍ଷା ହେଇକି ଲାଇନ ନଥିଲା କଣ ଶୁଣିବ ଲାଇନ ରା ତି ସାରା ନଥିଲା ମୁଁ ଯେତେବେଳେ ଉଠିଲି ନୁହଁ ଦିଟା ରାତିକି ସେ ତାଙ୍କର ଗୋଟେ ସାଢ଼େ ଗୋଟେରେ ଡିଉଟି ଥିଲା ମୋତେ କହିଲେ ସାଢ଼େ ଗୋଟେରେ ଉଠାଇବ। ମୁଁ କହିଲି ଭଗବାନ ସାଢ଼େ ଦିଟା ହେଇଗଲାଣି ମୁଁ ତାଙ୍କୁ ଠେନ ତ ଶୋଇଥିବେ ନହେଲେ ଦେଖିଲା ସେ ଉଠିକି ଡିଉଟି ପଳେଇଛନ୍ତି। ତାପରେ ଏଠୁ ନାଇଟ ସିଫ୍ଟ୍ କାଲି ଥିଲା। ତାପରେ ହେଠୁ ମୁଁ କହିଲି ମା କେତେ ଦେଖିଲା ବେଳକୁ ନୁହଁ ଏସି ବନ୍ଦ ହେଇଯାଇଛି ଆଉ। ମୁଁ କହିଲି ମୋ ଲାଇନ କଟି ଯାଇଛି ନା କଣ ଦେଖିଲା ବେଳକୁ ଫ୍ୟାନ୍ ଖାଲି ଚାଲି ଚି ଏସି ହେଇଯାଈ ବନ୍ଦ ଦେଖା ବେଳୁ ଲାଇନ ବି ନାହିଁ ତାପରେ ଏଠୁ ଚାରଟା ରାତିକି ଆସିଲା ଚାରଟା ରାତିକୁ ଆସିଲା ଯେ ପୁଣି କ ସକାଳ ଆଠଟାକୁ ଆସିଲା।
ଏଇ ଦଶପଲା ନୟାଗଡ ଜିଲ୍ଲାରେ ବେଶୀ ଲାଇନ କଟୁଛି।
ହଁ ବେଶୀ ଟାଇମ ସେମାନେ ନିଅନ୍ତି ଲାଇନ ମାନେ ଲାଇନ ସବୁ କଟିଯିବ ଲାଇନ ଦବାକୁ ବହୁତ ଟାଇମ
ସେୟା ପରା।
ଏଇଟା ଆମର କାଲି ଲାଇନ କଟିଗଲା ପାହାନ୍ତୀୟାରୁ ହିଁ କଟି ଯାଇଛି। ପାଞ୍ଚଟା ହଉ କଣ ପା କଣ ପାଞ୍ଚଟା ବେଳୁ କଟିଗଲା ସାଢେ ଛଅ ଲାଇନ ପଳେଇ ଆସିଲା।
ଆଉ ଏଠି କେତେ ଭଲ ଦେଖିଲ?
ଆଜି ବି ସେମିତି ସକାଳୁ ବର୍ଷା ପୁକଉଥିଲା ଝିପି ଝିପି ଝିପି ଝି
ଏଇଠି ଲାଇନ କଥା କହୁ କହୁ ଲାଇନ୍ କଟିଗଲାଣି।
ଲା ଆମକୁ କୁତା ନା କଣ ବା।
ସେୟାଵା ସୁଣିଦେଲା ବୋଧେ। ବେକାର ଲାଇନ ରାତିରେ ଭଲ ହେଇଛି ମୁଁ ସଧ୍ୟାବେଳୁ ଏସି ଟା ଅନ୍ କରିକି ରଖିଛି ରୁମ ଟା ହେଲେ ଟ ଥଣ୍ଡା ହେଇଯାଉ ରାତିରେ ନିଦ ହେଇଯିବ।
ହଁ।
କିନ୍ତୁ ବର୍ଷା ହଉଛି ସତ କି ଗରମ ହଉଚି।
ହଁ ଏଇ ବର୍ଷା ପ ମାନେ ହେଇକି ମୁଁ ତ କିଛି ଲାଭ ନାହିଁ ଏମିତି ଗରମ ହଉଛି କେତେ ଯୋଉ ମାନେ ଯୋଉ ରେଟରେ ଗରମ ଟା ହଉଛି
ରହିଲେ ଯୋଉ ଗରମ ବେଶୀ ଟା ଜଣା ପଡେ ସେଇ ଭଳିଆ ନୀତି ଚାଲିଛି ବର୍ତ୍ତମାନ ପରଦିନ
ମାନେ ଯୋଉ ରେଟ ରେ ବ ଖରା ଟା ଗରମ ଟା ହଉଛି ସେଇ ରେଟରେ ଯଦି ବର୍ଷା ଟା ପକାନ୍ତା ହଁ।
ନାଇଁ ବର୍ଷା ଟା ଯଦି ଦୁଲୁଦୁଲୁ ପକାନ୍ତା ଏଇ ଝିପିଝିପି ପକେଇଲେ ମାଟି ଓଦା ହଉନି କହିଲେ ଲାଗ କି ତା ବାସି ଦିନକୁ ମାଟି ବି ଶୁଖି ଯାଉଛି।
ହଁ।
ଆଉ କଣଟା ଲାଭ। ବର୍ଷା ହେଇକି କି ନ ହେଇକି। କେତେ ଜୋରରେ ଜାଣିଛ ବର୍ଷା ଉଠେଇକି ରଖୁଛି କେତେ ଜୋରେ ବର୍ଷା ଟା ସେ ସେତିକି ଜୋରରେ ଯଦି ମାଡି ଆସନ୍ତା ପବନ ହେକି ବା
ପ ପବନ ହେଲେ ତ ସେ ବର୍ଷାକୁ ମାନେ ମେଘ ଟାକୁ ଉଡେଇ ଦବ କିଛି ଲାଭ ହିଁ ନାହିଁ।
ନାଇଁ ପବନ ଯେମିତି ଜୋରରେ ହଉନି କି ମୁଁ କହୁଛି ସେଇ ରେଟ ହେନ୍ତି ବର୍ଷାଟା ପକାନ୍ତା ବଢ଼ିଆ ହଅନ୍ତା।
ହଁ ବର୍ଷା ଯଦି ସେଇ ରେଟେରେ ପଡିବ ଯୋଉ ରେଟରେ ଗରମ ଟା ହଉଛି।
ହଁ ହଁ ହଁ ନାଇଁ ଖରା ଦିନିଆ ଖରା ଟା ଯୋଉ ରେଟ ରେ ହେଇ ଚି ବର୍ଷା ଦିନେ ବର୍ଷା ଟା ସେଇ ରେଟ ରେ ହେଲେ ବଢିଆ ହୁଅନ୍ତା ବର୍ଷା ଦିନ ବୋଲି ଫିଲ୍ ହୁଅନ୍ତା। ଆଉ ଏବେ ତ ବର୍ଷା ଦିନ ବୋଲି ହିଁ ଲାଗୁନି।
ହଁ ସତକଥା।
ହୁଁ।
ର ବର୍ଷା ବଡ ବେଶୀ ହଁ